ଦିଦି ନମସ୍କାର।
ହୁଁ ହୁଁ ନମସ୍କାର କଅଁ କରୁଚନ୍ତି?
ଏଇ ଅଛି ଏ ବଜାର ଯାଇଥିଲି ଟିକେ ବୁଲି ବାଲିକି ଆସିଲି ଏବେ ବସିଛି ଆଉ। ଆପଣ କଣ କରୁଚନ୍ତି?
ମୁଁ ଏଠି ବସିଥିଲି ତ ମୁଁ କହିଲି ଟିକେ ଲଗେଇଦିଏ ଆଉ। ଆଉ କଣ ବଜାରରେ ସବୁ ଖିଆପିଆ କଲେ ନା ଖାଲି ବୁଲିକି ଆସିଲେ?
ନାଇଁ ନାଇଁ ଏଇ ଆଜି ବାରେରେ ଅଛି ତ ମଙ୍ଗଳବାର ସେଇ ଟିକେ ଭଲ ଲାଗିଲାନି ଯାଇକି ବଜାର ଯାଇକି ବୁଲିିବାଲି ଖାଇପିକି ଆସିଲୁ ଏ ବରା ଗୁପଚୁପ ହେ ଏଇ ଜିନିଷ ଆଉ।
ଏଗୁୁରା ଦେହ ପା ଖରାପ ହବ ଏଗୁୁରା କାଇଁ ଖାଉଥିଲେ?
ଆଉ ତ କିଛି ସ୍ଵାଦିଷ୍ଟ ଲାଗୁନି ଆଉ ତ ସେ କଅଁ କରିବୁ।
ଆ ସ୍ଵାଦିଷ୍ଟ ସିନା ଲାଗୁନି ଏ ଗୁରା ଦେହ ପ୍ରତି ଭାରି କ୍ଷତିକାରକ। ହଁ ଆପଣ ଟିକେ ଦେହ ପ୍ରତି ଧ୍ୟାନ ଦେ ନା ଆଉ ଏଗୁଡା ସବୁ ଖାଇଲେ କଣ ଭଲ କଥା।
ଓହୋ ହଉ ଠିକ ଅଛି ତ। ଘରେ ଟିଏ ବିଶେଷ ପ୍ରକାର ଜିନିଷ ହେଇନଥିଲା ସେଇ ଯୋଉ ଭଲ ଲାଗିଲାନି ଏ ଯୋଉ ବାହାରେ ଖାଇଲି ଆଉ।
ନାଇଁ ନାଇଁ ଆଉ ବେଶୀ ବାହାରେ ଏଇଗୋରା ତେଲ ବାଜି ଜିନିଷ କିଛି ଖାଇବନି ଏହାର ଦେହ ପ୍ରତି ଭାରି ଖରାପ। ଘୋରୁଇ କିଛି ଖାଇ କରି ସୁଜି ଉପମା ନେହେଲେ। ସିମେଇ ଏଇ ସବୁ ଟାଇପ ର ଯଦି ଭୋକ କରୁଛି ସନ୍ଧ୍ୟାବେଳେ ଖାଆନ୍ତୁ।
ଓହୋ ଆପଣ କଣ ମାନେ କଣ ଯଉ ଦେହ ପା ଭଲ ଅଛି ତ?
ହଁ ମୋର ଠିକଠାକ୍ ଅଛି।
ହଉ ଠିକ୍ ଅ ଆଉ ସନ୍ଧ୍ୟାବେଳେ କଣ କହ ଖାଇଥିଲେ।
ଏଇ ସନ୍ଧ୍ୟାବେଳେ ଟିକେ ସୁଜି ଉପମା କରିକି ଖାଇଥିଲୁ ଆଉ।
ଓ ହୋ ସୁଜି ଉପମା ଖାଇ
କଣ ରୁଟି।
ହଁ ରାତିକି ରୁଟି ଭଜା। ଭାଜିଛନ୍ତି ଘରେ ଖାଇକି ଶୋଇବୁ ଆଉ। ଏଇଟ ଏଇଟା ଗରମ ଫରମ ନାଇଁ ଥଣ୍ଡା ଲାଗୁଛି। ବୁଝିପାଇଲେ ଆଉ ଏଇ ପାଞ୍ଚ ଦିନି। ପୂର୍ବେ ପ ପ୍ରବଳ ମାତ୍ରାରେ ଗରମ ହଉଥିଲା। ଆଉ ସେଇ ଯଉ ଏବେ ଟିକେ ଆଶ୍ଵସ୍ତି ମିଳୁଛି ଆଉ ଆଉ ତମ ଆଡେ କଣ ସବୁ ମାନେ ପିଲା ପାଗ।
ଆମ ଆଡେ ସକାଳୁ ଟିକେ ବର୍ଷା ପକଉଥିଲା ଏଇନା ଟିକେ ପାଗ ଭଲ ଅଛି ଆଉ। ଆଉ ଘରେ ସମସ୍ତଙ୍କ ଦେହ ପା ଭଲ ଅଛି ତ?
ହଁ ହଁ ଘରେ ସମସ୍ତେ ଭଲ ଅଛି ଏଇ କିଛିଟା ଥଣ୍ଡା ଜର ହଉଛି ଏଇ ପାଗ ପାଇଁ ଆଉ।
ଆଉ କିଛି ଆଜ୍ଞା ଆଉ କଣ ଔଷଧ ପଷଦ ଖାଇଦେଲେ ନା ନାଇଁ।
ହଁ ଔଷଧ ବଷଧ ଲାଗି ଡାକ୍ତର ସହିତ ପରାମର୍ଶ କରି ଔଷଧ ଖାଇଥିଲୁ ଆଉ।
ଆଜ୍ଞା ଆଉ ପାଠ ପଢାପଢି କେମତି କଣ ଚାଲିଛି?
ଏଇ ପାଠ ପଢିବା ଚାଲିଛି ମାନେ ବୁ ପସ୍ ଥ୍ରୀ କମ୍ପ୍ଲିଟ୍ ପରେ। ଏବେ ଏଇ ଘରେ ଅଛି ଆଉ ଦେଖୁଛି କୋଉଠି କଣ ହ
ପାଠ ପଢା ତାହେଲେ ସଇଲାଣି ନାଇଁ ଏବେ ଚାକିରି ଖୋଜା ଚାଲିଚି ଆଉ।
ହଁ ଚାକିରି ଖୋଜା ଚାଲିଛି ଆଉ।
ଭଲ ଚାକିରୀ ବାକିରି କରିବ ନା ଆଉ ଏତେ କଷ୍ଟ କରିକି ଯେହେତୁ। ବାପା ମା ପାଠ ପଢ଼େଇଲେ ତାଙ୍କ ପାଇଁ କିଛି କରିବ ନା ଆଉ।
ଏବେ ତ ଯୋଉ ସମୟ ଚାକିରୀ ଏବେ ତ ଯୋଉ ସମୟ ଚାକିରି ଫାକିରି କରିବା। ଆଉ ସେଇ ଯୋଉ ଟିକେ ହୁଁ ହୁଁ ଏଠେ ହଁ ବିଳମ୍ବରେ ଲାଗୁଚି ଆଉ ବିଳମ୍ବ ହଉ ଆଉ ଅପେକ୍ଷାର ଫଳ ମିଠା ଆଉ ଆଉ କଣ କରିବା।
ଆଜ୍ଞା ଆଜ୍ଞା ଠିକ କହିଚନ୍ତି ଆଉ ସବୁ କଣ? ଆଉ ସବୁ କୁଆଡେ ବୁଲାବୁଲି କରିବାକୁ ଯାଉଚନ୍ତି ଫଟୋ ଫଟ ଛାଡୁଛନ୍ତି ସବୁ ଆମେ ଦେଖୁଚୁ।
ହଁ ବୁଲାବୁଲି ଏବେ ଟିକେ କମ ହଉଛି ଏଇ ଯୋଉ ଖରା ଯୋଗୁ। ଗୋଟେ ବାହାରେ ଅତ୍ୟଧିକ ବୁଲିଗଲି ପନ୍ଦର ଦିନ ତଳେ ଏଇ ମୁହଁ ଫୁହଁରେ ସବୁ ଇନଫେକ୍ସନ କରିଗଲା ଆଉ। ଏବେ ଆଉ ଟିକେ ବୁଲାବୁଲି ଟିକେ ବନ୍ଦ ଅଛି ଆଉ। ରଜରେ ବି ବିଶେଷ କମ ବୁଲାବୁଲି ହେଇଥିଲେ ଆମର
ରଜ ତ ଝିଅ ମାନଙ୍କର ଆଉ ପୁଅ ମାନ ଟେ ଖାଲି ଟିକେ ବୁଲାବୁଲି କରିବା କଥା ଆଉ। ଆଉ ସବୁ କିଏ ସବୁ ଆସିଥିଲେ? ବନ୍ଧୁବାନ୍ଧବ ସବୁ ରଜ ରେ ଘରକୁ ସବୁ ଆସିଥିଲେ?
ହଁ ଘରୁ ସବୁ ଆସିଥିଲେ ଆସିଥିଲେ କଣ ଆସି ପିଠା ପଣା ନେଇକି ଆସିଥିଲେ ଯେହେତୁ ଆମର ଗୋଟା ଶୁଦ୍ଧି କାମ ଗୋଟେ ବୁଢ଼ୀର ଦେହାନ୍ତ ହେଇଥିଲା ସେଇ ଯୋଗୁଁ ଆଉ
ଓହୋ କଣ ହେଇଥିଲା ବୁଢୀ ମାଙ୍କର?
ଏ ତାଙ୍କର ଟିକେ ବୟସ ବଢି ଥିବାରୁ ମୃତ୍ୟୁ ଘଟିଥିଲା। ସି ଆମର ଭାଇ ବୋଲି ଆମର ଟିକେ ହଁ ହେଲା ଆମର ତ କିଛି ହଁ କରଲା ଆଉ କଣ କରିବା? ଦେହପାହ କଥା କାହାର କେ ହଠାତ୍ ଚାଲିଗଲେ ଦେହପାହ କଥା କେତେବେଳେ କଣ ବୟସ ଲୋକ ଦେହପାହ କଣ ହବ କେତେ କେତେବେଳେ କଣ କିଛି ଜଣାପଡ଼ୁନି।
ହଁ ହଁ ଠିକ କହିଛନ୍ତି ହଁ ଆଜ୍ଞା।
ଯାହା ହେଲାଣି ଖାଦ୍ୟ ଆଉ ପରିବେଶ ସବୁ ହିଁ ଦୂଷିତ।
ହଁ ହଁ ଠିକ କଥା କହୁଛନ୍ତି ଆଉ କଣ ସବୁ ଭାଇ ଭଉଣୀ ସବୁ କଣ କରିଥିଲେ?
ଏଇ ଘରେ ସବୁ ଅଛନ୍ତି ଆଉ ସବୁ କିଏ ପଢାପଢି କରୁଛନ୍ତି କିଏ କଟକରେ ଅଛନ୍ତି ଏଇଆ ଆଉ।
ଆଜ୍ଞା ହଁ ଭଲ ଆଉ ଆପଣ କଣ?
କରୁଛନ୍ତି।
ହଁ ସବୁ ଭଲ ଅଛନ୍ତି ଆଉ କିଏ ପାଠ ପଢୁଛନ୍ତି କିଏ ଟିଭି ଦେଖୁଛନ୍ତି। ଇଣ୍ଟି ସବୁ ଚାଲିଛି ଆଉ।
ଆଉ ଛୋଟ ଛୁଆଙ୍କୁ ଭଲ ମନ ଦେଇ ସଫାସତୁରା କରି ରଖୁଥିବେ। ଏଇ ଯୋଉ କାଦୁଆ ପାଣି କଥା
ହଁ ଏଇନା ଆଷାଢ଼ ମାସ। ଆଷାଢ ମାସ ଆସିଲାଣି ଯେତେ ସଚେତନ ରହିବାକୁ ପଡିବ।
ଆଉ ଛୋଟ ପିଲାମାନଙ୍କୁ ମୋବାଇଲ୍ କମ୍ ବ୍ୟବହାର କରିବେ।
ଆଜ୍ଞା ଆଜ୍ଞା ହଁ ସେ କମ ଦେଖୁଛି। ଜିଦି କଲାଠୁ ଟିକେ ଟିକିଏ ଦେଖୁଛି ଆଉ ହଠାତ୍ ଛଡ଼େଇ ହେବନି ନା ଛୁଆଙ୍କୁ।
ହଁ ଛୁଆଙ୍କୁ ଟିକେ ବୁଝେଇସୁଝେଇ।
ଏଇ ଟିକେ ଜିଦି କରୁଛି ଟିକେ କୁର୍କୁରି ମୂର୍କୁରି ଚକୋଲେଟ ଖାଇବୁ ଯୋଉଟା ଦେହ ପ୍ରତି ସେ କ୍ଷତିକାରକ ସେଗୁଡା ଟିକେ ବାଧ୍ୟ କରୁଛି ଦିଅ ବୋଲିକି।
ଏ ଘରୋଇ ଜିନିଷକୁ ସବୁ ମିଶେଇକି ଦଉନାହାନ୍ତି।
ଘରୋଇ ଜିନିଷ ଖାଉଛି ଖାଉଛି ତା ସାଙ୍ଗରେ ବି ଜିଦି ଖାଉଛୁ ସେଥିରୁ ଦୂରେଇକି ରହିବି ଆପଣ ଯାହା କହୁଛନ୍ତି ମାନିବି ଆଉ।
ଓ ହୋ ଆଉ ଆଉ। ଆଉ ଆଉ ରଜରେ ଆପଣ କଣ ସବୁ କରିଥିଲେ?
ହ ରଜରେ ସବୁ ଆସିଥିଲେ ସବୁ ଆମ ଆଉ ଦେଇ ମାନେ ସବୁ ଆସିଥିଲେ। ବନ୍ଧୁବାନ୍ଧବ ସବୁ ଆସିଥିଲେ ପିଠା ପଣା ସବୁ ହେଇଥିଲା ଆଜ୍ଞା ଆଜ୍ଞା। ପିଠା ପଣା ହେଇଥିଲା ସବୁ ଖାଇଲେ ପିଇଲେ ରହିକି ବହୁତ ଦୋଳି ଫୋଳି ଖେଳା ଖେଳି କଲେ ମଜ ମସ୍ତି କରିକି ଗାଁ ସାରା ବୁଲିଲେ ସବୁ ଗଲେ ଆଉ। ଆଉ ଆମ ଗାଁ ଖବର ସବୁ କଣ ଭଲ ନା?
ହଁ ଗାଁ ଘର ବହୁତ ଭଲ ଏତିକି ଅଛି ଗାଁ ଟିକେ ବର୍ଷା ଯୋଗୁ ଟିକେ କାଦୁଅ ହଉଚି ତ ଟିକେ ବୁଲି ଚାଲି ବୁଲି ପାରୁନାହାନ୍ତି।
ଆରେ ମାନେ ଗଲା ବେଳକୁ ଭାରି ବିପଦଜନକ ରାସ୍ତା। ତମର ତାକୁ ଟିକେ ମରାମତି- କରିବାକୁ ଟିକେ ଲଗା ଟିକେ ସହଯୋଗ କରୁନା।
ମରାମତି ସାହାଯ୍ୟ ଏଇ ଯୋଗାଯୋଗ କଲେ କଣ କରିବେ ବର୍ଷ ବର୍ଷ ହେଇ ପଡ଼ିକି ରହିଚି। କେହି ଟିକେ ଆଖି ଦୃଷ୍ଟି ଦଉନାହାନ୍ତି।
ଆଜ୍ଞା।
ଓ ସେଇଥିରେ ବି ତା ଉପରେ କିଛି ଜିନିଷ ପକେଇ ଦେଇଚନ୍ତି।
ଆଜ୍ଞା ଆଉ ଏଇ ସବୁ ଅସୁବିଧା ସମ ନ ଗାଁ ଲୋକ ମାନେ ହଉଚନ୍ତି ନା ଆଉ।
ହଁ ଏଇଟା ପୂର୍ବ ପୁରୁଷରୁ ସମୁ- ପୂର୍ବ ପୁରୁଷ ରୁ ସମ୍ମୁଖୀନ ହଉଚନ୍ତି।
ଆଜ୍ଞା ଆଜ୍ଞା ଆଉ ଆମ ଗାଁ ସବୁ ପରିବେଶ ଭଲ ତ? ପୋଖରୀ ନାଳ ଏ ସବୁ ସ୍ୱଚ୍ଛ ଅଛି ତ?
ସିଏ ବି ନାଇଁ ସ୍ୱଚ୍ଛ ନାହିଁ ସେ କିଛି ପ୍ରଦୂଷଣ ହେଇଗଲାଣି କିଛି ତା ଜିନିଷ ଗୋଟା ଜିନିଷ- ମାନେ ଯଉଠି ପାଣି ଆସିକି ମାନେ ବାହାରିଯିବ ପୋଖରୀରେ ପଶି ନିଶାସୀନ ହବାକୁ କୁ ଗଲେ ଭଲ ରହିବ ପାଣି ଆସିଙ୍କି ପୋଖରୀ ରେ ରହୁଚି ଯା ରହୁଛି ଆଉ ଯାଉନାହିଁ ବାହାରିବାକୁ ବାଟ ନାହିଁ।
ଏଇ ବିଷୟରେ ଟିକେ ଗାଁ ବାଲା ସବୁ ସଚେତନ ରହିବା କଥା। ସବୁ ଏକଜୁଟ୍ ହେଇକି ଏ ବିଷୟରେ କିଛି ପ୍ରତିକାର କରିବା କଥା।
ହଁ ମୁଁ ତ କହୁଛି ଗାଁ ଗାଁ ଲୋକଙ୍କୁ ଯେତେ ବୁଝେଇଲା କଣ କରେ ସିଏ ତ ବୁଝୁନାହାନ୍ତି। ଯେବେ ଦେହ ପାହା ଖରାପ ହବ ଜାଣିବେ ନିଜର ହେଲେ ଯାଇ ଜାଣିବେ ତେ ଏଇ ଜିନିଷଟା ପାଇଁ ହେଲା ଆଉ ଆମେ କଣ କରିପାରିବା? ଗାଁ ରାସ୍ତା ତ ଦେଖୁଛନ୍ତି ଯିଏ ଆସିଲେ ବି କୋଉଟି ନାଇଁ
ଆଜ୍ଞା ଆଜ୍ଞା ମୁଁ ଏବେ ଯାଇଥିଲି ସେ ଗାଡି ଚକ ପଶିଗଲା ଯେ ଆଉ ବାହାରିଲାନି। ମାନେ ଏତେ ବିପଦଜନକ ରାସ୍ତା ହେଇଚି ତାକୁ ଟିକେ ସୁଧାରିବା ପାଇଁ ବ୍ୟବସ୍ତା କରିବେ ନା, ଆଉ ଆଉ ଗାଁ ମନ୍ଦିର ସବୁ ପରିଷ୍କାର ପରିଚ୍ଛନ୍ନ ଅଛି ତ?
ହଁ ମନ୍ଦିର ପରିଷ୍କାର ପରିଚ୍ଛନ ଅଛି ଲୋକ ଯାଇକି ମ୍ ମାନେ ତାକୁ ସ ସଫାସୁତରା ର ରଖୁଛନ୍ତି ଯାହା ପଡୁଛି ଆଉ ଧୁଆ ଧୁଇ କରୁଛନ୍ତି ଆଉ।
ଆଉ ଏବେ ବି ଏବେ ବି ର ରଥଯାତ୍ରା ଆସିଲାଣି ଆମ ଗାଁ ତ ଯଉ ଏଠି ରଥ ଟଣା ଟଣା ଟଣା ସବୁ ତିଆରି ଚାଲିଥିବ ରଥ?
ହଁ ରଥ ଟିଆରି ଚାଲିଚି କାମ ଚାଲିଚି ଆଉ ଆଗକୁ ତ ହଁ ଯୋଗାଦାନ କରୁଚୁ ଆଉ ମଜା ଲାଗେ ତାଙ୍କୁ ଟାଣିବାକୁ ଠାକୁରଙ୍କୁ
ହୁଁ ଏଇଟା ଆମ ଓଡିଶାର ବହୁତ୍ ବଡ
ମୁଁ ବଡ଼ ପର୍ବ ପର୍ବ ଆଉ ଆମେ ତା ଦେହରେ ସାମିଲ ହେଇ ଭ- ଭଲ ମାନେ ଉପକୃତ ହଉ। ଖୁସି ବି ଲାଗେ ଛୋଟ ଛୁଆଙ୍କ ମାନଙ୍କୁ ବି ପ୍ରି ଲାଗେ ଖୁସି ଲାଗେ ରଥ ଟାଣିବାକୁ। କେହି ବୁଲି ପାରିବ ଆପଣ ଆଡେ ରଥ ଫଟ ତଣା ହଉଛି ରଥ?
ରଥ ହଁ ଇଆଡେ ଆମର ଟିକେ ନାଁ ଗାଁ ଅଛି ଯେ ରଥ ପ୍ରସିଦ୍ଧ ଟିକେ ଏଇଠି ଅଛି ପୁରୀ ଠାରୁ କମ।
ନା ବଡ ଠାକୁର ହେଟି ବହୁ
ହଁ ଆପଣ ପୁରୀ ଫୁରୀ ଯାଆନ୍ତି ରଥଯାତ୍ରାରେ?
ନାଇଁ ପୁରୀ ଫୁରୀ ଯାଏ ନା ପ୍ରବଳ ଭିଡ ମାତ୍ରା ହୁଏ ସେଇ ଯୋଉ ଯାଏ ନା ଆଉ। ସେଥିପାଇ ଆଉ କାରଣ ଟିକେ ନିଶ୍ୱାସ ନେବାରେ ବ୍ୟତିକ୍ରମ ହୁଏ ତ ଭଲ ଲାଗେ ନା ସେ ଯୋଗୁଁ ଯାଏନା ଆଉ କିନ୍ତୁ ଠାକୁରଙ୍କୁ ଠାକୁରଙ୍କୁ ସିଧାଥଳକୁ ଆମ ଟିଭି ମାଧ୍ୟମରେ ଦେଖିଥାଉ
ଆଜ୍ଞା ଆଜ୍ଞା ସେଇ ଟିଭି ମାଧ୍ୟମରେ ଆମେ ବି ସେଇ ବସିକି ଟେଲିଭିଜନ ମାଧ୍ୟମରେ ଦେଖୁ ଆଉ ଆଉ ସେଠିକ ତ ଯାଇହବନି ନା ପରିବାର ନେଇକି ଗଲେ ମାନେ ବହୁତ ଅସୁବିଧା
ହଁହୁ ଅସୁବିଧାର ସମ୍ମୁଖୀନ ଆମେ
ଛୋଟ ଛୁଆଙ୍କୁ ନେଇକି ଗଲେ ଛୋଟ ଛୁଆ ବି ତା ଦେହରେ ଭିଡରେ ହାଜି ହାଜି ଯିବେ ବହୁତ ବିପଦ ସମ୍ମୁଖୀନରେ ପଡିବେ
ହଁ ଠିକ କରା କହିଲ ଛୋଟ ଛ ଯେେ ଆଉ ଯଦି କେତେବେଳେ ଫାଙ୍କା ଟାଇମ ରେ ଆପଣ ବୁଲିବେ ଯେ ଆହୁରି ଭଲ ହୁଅନ୍ତା
ଆଉ କେତେବେଳେ ଆସୁନାହାନ୍ତି ଆମ ଘର ଆଡେ ବୁଲି ବୁଲି ଯାଆନ୍ତ ରଥ ଦେଖନ୍ତ।
ହଉ ଏଇ ରଥଯାତ୍ରାରେଏ -ଏ -ଏ ଯିବି ଯିବା ଆଉ। ଯିବାଆ ଆ ଅଥଆ ଟା ହଁ। ପଥଥାରେ ଯିବା ବାହୁଡ଼ା ତ ଅଲଗା କୁଆଡ଼େ ମାନେ ଆମର ଯିବାର ବ୍ୟବସ୍ଥା ଅଛି ଆଉ।
ଥରେ ଆସନ୍ତୁ ବୁଲିବାକୁ ଆସନ୍ତୁ ଆସିବେ ନା ଆଉ ଆମ୍ ସରି ହେଲେ ସିନା ବହୁତ୍ ଜିନିଷ ଦେଖିବେ ବହୁତୁ ଜିନିଷ ବିଷୟରେ ଜାଣିବେ। ଆପଣ ଯେମତି ମତେ କହିଲେ ମୁଁ ଆପଣ ଯେମିତି କହିଲେ। ମୁ ଆପଣଙ୍କ ଗାଁ ବିଷୟରେ ବହୁତ କିଛି ଜାଣିଲି। ଆପଣ ସେମତି ଜାଣିବେ କେ କୋଉ ଜିନିଷ ଦେଖିବେ।
ଓ ଆପଣଙ୍କ ଗାଁ ତ ଭଲ ଗାଁ ମୁଁ ବି ନିଜେ ଦି ତିନିଥର ସେଇ ବାଟ ଦେଇକ ଆସିଛି। ଏବେ ବି ଯାଇଥିଲି ନଈ ହଁ ନଈ ତ ଆପଣଙ୍କ ଘର ପାଖରେ ଅଛି ତ।
ଖରା ଦିନ ତ ବଢିଆ ପବନ ରଉଥିଲା ଆଉ କିଛି ଦରକାର ହିଁ ନାହିଁ‌
ହ ଦରକାର ନାହିଁ ଭଲ ଏଟା ନଈ ପବନ ଅଲରାପ୍ରକାରେ।
ଆଜ୍ଞା ଆଜ୍ଞା ଯାଉ ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ୍ ଖୁସି ଲାଗିଲା।
ଆମକୁ ବି ଖୁସି ଲାଗିଲା ହଉଉ ଧନ୍ୟବାଦ ଆ ଆଉ। ଆପଣ ଆମେ କଣ କହୁଛନ୍ତି, ହଉ ହଉ ପରେ କଲ୍ କରିବେ ହଉ ଧନ୍ୟବାଦ।